ହଁ ଭାଇ ଭଲ ଅଛି, ରୁଦ୍ର ଭାଇ ତୋମେ ଭଲ ଅଛ?
ହଁ ମୁଁ ଭଲ ଅଛି। ଆଉ କଣ କରୁଛ?
ଆଉ ମୁଁ ଏବେ ଖାଇକି ଉଠିଲି। ଆଉ
କଣ କଣ ଖାଇଲ? ହଁ ମୁଁ ଖାଇସାଇଲିଣିି। ତୋମେ କଣ କଣ ଖାଇଲ?
ମୁୁଁ ଆଜି ଖାଇଲି ଭାତ, ଡାଲି ବାଇଗଣ ଭଜା ଆଉ ଖିରି ଟିକେ ହେଇଥିଲା ଆଉ। ଆଉ ତୋମେ କଣ ଖାଇଲ?
ହଁ ମୁଁ ମଧ୍ୟ ଭାତ ଡାଲି ଏବଂ ଆମର ଗୋଟେ ଏପଟେ ଭଜା ହୁଏ ସେ ଟା ଗୋଟେ ଆ, କଦଳୀ ଆଉ ନଡିଆ ଏପରି ଗୋଟେ ମିଶିକି ଭଜା ହୁଏ। ଆଉ ତୋମେ ଖିରି ମଧ୍ୟ ଖାଇଲ ନା?
ହଁ।
ଆ, ଖିରି କେମତି କଣ ହୁଏ ମୋତେ
ଖିରି ବିଷୟରେ ତ ମୋର ସେ ସେତେ କିଛି ଆଇଡିଆ ନାହିଁ। ତୋମେ ଜାଣିଛ?
ନା ଆମର ଏଠାରେ ତ ଖିରି ତ ହୁଏ ନାହିଁ। ସେଥିପାଇଁ ତ ମୁଁ ତୋମକୁ ପ
ନାଇଁ ଭାଇ ଖିରି ଭାଇ ତ ତୋମେ କୋଉ କୋଉ ଆଇଟମ ରାନ୍ଧି ରୋଷେଇ କରିବାର ଜାଣନି କି ଜାଣ କି?
ହଁ ମୋତେ ତ ପ୍ରାୟତଃ ତ ରୋଷେଇ କରିବା ତା ଆସେ ମୁଁ ଏମିତି କେତେ ମଧ୍ୟ କେତେ ଗୁଡିଏ ଖାଦ୍ୟ ପଦାର୍ଥ ମୁଁ ରୋଷେଇ କରିପାରେ।
ଇଚ୍ଛା। କଣ କଣ ରୋଷେଇ କରିବ ଜାଣ ତୋମେ?
ମୁଁ ଅଧିକାଂଶ ସମୟ ତ ମୋତେ ମାଛର ଏକ ବେସର ହୁଏ। ତାହା ମୋତେ ଖାଇବା ପାଇଁ ବହୁତ ସ୍ଵାଦ ଲାଗେ। ଏବଂ ମୁଁ ବନାଇଥାଏ ମଧ୍ୟ ଅଧିକାଂଶ।
ଭାଇ ରେସିପି ଗୁଡ଼ା ମୋତେ ଯୋଉ କହୁନ କାରଣ ମୋତେ ବି ଯଦି କେତବେଳେ ଅସୁବିଧା ହବ ଅସୁବିଧା ନାହିଁ। ଅସୁବିଧା ତ ନାହିଁ ଯେତେଲ ଇଚ୍ଛା ହବ ତାହେଲେ ମୁଁ ମଧ୍ୟ ବନେଇକି ଖାଇପାରିବି।
ହଁ ଏହା ତ ଗୋଟେ ବହୁତ ବଢିଆ କଥା ନିଜେ ରୋଷେଇ କରି ଖାଇଆଟା ତ ବଢିଆ କଥା।
ରେ- ରେସିପି ଟା କୁହନ୍ତୁ।
ପ୍ରଥମେ ଆପଣ ଯିବେ। ବରଫ ଦିଆ ମାଛ ନ ଖୋଜି ନ ଖୋଜି। ପୋଖରୀର ମାଛ ସେ କେଉଁଠି ମିଳିବ ଟିକେ ଦେଖିବେ। ଠିକ୍ ଅଛି କାହିଁକି ନା ବରଫ ଦିଆ ମାଛଟା ଖାଇବାକୁ ଯେତିକି ସେ ସୁଆଦ ଲାଗେ ଅ, ଆଉ ପୋସ୍‌ ପୋଖରୀର ସଜ ମାଛଟା ଟିକେ ଅଧିକ ସ୍ଵାଦ ଲାଗେ।
ଆଚ୍ଛା ଏଇରା ବୋଧେ ଏ ଠିକ ଭାଇ ବହୁତ ଲୋକଙ୍କଠୁ ମୁଁ ଏ କଥାଟା ଶୁଣିଛି।
ହଁ ହେଲେ ପ୍ରଥମେ ଆପଣ ଭଲ ମାଛ ନେଇକି ଆସ‌ ତାକୁ ଭଲ ଭାବରେ ସଫା କରିକି ଧୋଇଦବେ। ତାପରେ ସେଠାରେ ଲୁଣ, ହଳଦୀ, ତେଲ ଗୋଳେଇକି ତାକୁ ତାୱରେ ଭାଜିବେ ଠିକ ଅଛି। ତାପରେ ତାୱାରେ ଭାଜି ସାରିଲା ପରେ। ତାୱାରେ ଭାଜି ସାରିଲା ପରେ। ଆପଣ ସୁ ସୋରିଷ, ଅଦା, ରସୁଣ, ଜିରା, ଆ ଲଙ୍କା ଏପରି ଦେଇକି ଏକୁ ବାଟିକି ଗୋଟେ ପେଷ୍ଟ ଟାଇପ୍ ର ବନେଇବେ।
ନା, ହଁ।
ତାପ ତାପରେ ଆପଣ ସେ ପେଷ୍ଟ କୁ ଭଲ ଭାବେ କଷ ତେଲ ତେଲ ଦେଇ ଏବଂ କ କିଛି କଟା ପିଆଜ ଦେଇ କଷିବେ। ତାପରେ ସେଠାରେ ତାପ ତାପରେ ଗୋଟେ ଆମ୍ବୁଲ ଆବଂ କିଛି ଭୂଷଙ୍ଗ ପତ୍ର ଦେଇ ତାକୁ କଷିବେ। ତାପରେ ନ ଆପଣଙ୍କ ଅ, ସ୍ଵାଦ ଅନୁସାରେ ଲୁଣ ଆଗ ମୁଁ ପାଣି ଦେଇକି ତା ପୁଣି ଯେତିକି କ୍ଵାଣ୍ଟିଟିର ଗ୍ରେଭି ଦରକାର ସେଥିରେ ପାଣି ଦେଇକି ଆପଣ ଫୁଟେ ଦେଇପାରିବେ। ତାପରେ ଆପ ତାପରେ ଆପଣ ମା ଭାଜି ରଖିଥିବା ମାଛକୁ ପକେଇବେ ଏବଂ ଘୋଡ଼େଇ ଦେବେ। ଶେଷରେ ଟିକେ ଧନିଆ ପତ୍ରରେ ଆପଣ ସୌନ୍ଦର୍ଯ୍ୟ କରି ଆ ଖାଇବେ ଓ କି ସ୍ଵାଦ ଆପଣ ତ ଆଙ୍ଗୁଳି ଚାଟି ଚାଟି ଖାଇବେ।
ତାହେଲେ ଭାଇ ମୁଁ ଗୋଟେ କାମ କରୁଚି। ତମେ ଏବେ ବର୍ତ୍ତମାନ କୋଉଠି ରହୁଛ?
ମୁଁ ତ ବର୍ତ୍ତମାନ ଏବେ କଟକରେ ଅଛି।
ଭାଇ ତମେ ଯଦି ଯାହା କଟକ ନାଇଁ ତମେ ଯେବେ ଗାଁକୁ ଆସ ମତେ କହିବ ମୁଁ ତମ ଘରକୁ ଯିବି। ପ୍ରଥମେ ସେଇ ମାଛର ରେସିପି ଟା ଖାଇବି। କାରଣ ଯୋଉ ରେସିପି ଟା ମତେ ତମେ ଫୋନରେ ବୁ ବୁଝେଇଲ ଭାଇ ଭାବିକି କି ପାଟିରୁ ଲାଳ ପ ପଳେଇ ଆସିଲା। ତେଣୁକରି ପ୍ରଥମେ ଯିବି ମୁଁ ତମ ହାତରୁ ସେଇ ଜିନିଷ ଟା ଖାଇବି ତାପରେ ମୁଁ ନିଜେ ବ ବନେଇଲେ ତମକୁ ଡାକିକି ଖୋଇବି।
ଆରେ ଏ ଆରେ ଏତ ବହୁତ୍ ବଢ଼ିଆ କଥା। ସାଙ୍ଗମାନେ ଘରକୁ ଆସିବେ ମିଳିମିଶି ଖାଇବା ଏହା ଦ୍ଵାରା ହିଁ ତ ବନ୍ଧୁତା ବଢ଼ିଥାଏ।
ଠିକ୍ କିହିଲ ଭାଇ।
ହଁ ତମେ ଯେତେବେଳେ ପା ମୁଁ ଯେବେ ଗାଁକୁ ଆସିବି ତମକୁ ମୁଁ ନିଶ୍ଚ ମୁଁ ସଂପର୍କ କରିବି।
ହଉ ଭାଇ ହଉ ଭାଇ ତମେ ଯଦି ଗାଁକୁ ଆସିବ ତାହେଲେ ଜଣେଇବ ଆଉ। କାରଣ ମୁଁ ଗୋଟେ ବଣ ଆମେ ଗୋଟେ ବଣ ଭୋଜି କରିବାର ପ୍ଲାନ୍ ଅଛି। ତମେ ମିଶିବ ହୁଁ ହଁ ଭାଇ। ଏ ବଣଭୋଜିରେ ଆମର ଲଲିତ, ବିଭୁ ଭାଇ, ଶ୍ରୀକାନ୍ତ ଏବଂ ଦୀପକ ଆଉ ବହୁତ୍ ଗୁଡ଼ାଏ ପିଲା ଆସୁଛନ୍ତି।
ଓ ହେଲେ ଆପଣ ହେଲେ ତମେ ବହୁତ୍ ବଢିଆ ଗୋଷ୍ଠୀ ସାଙ୍ଗ ହେଇ ଚଳୁଚ ନା?
ହଁ ହେଲେ ତମେ ଆସିବ ଆଉ।
ହଁ ଯିବା ହେଲେ ବଣଭୋଜିରେ କଣ କଣ ସବୁ ଖାଦ୍ୟ ପଦାର୍ଥ ରୋଷେଇ କରିବା?
ଭାଇ ଯେହେତୁ ତମର ଖାଦ୍ୟ ବିଷୟରେ ବହୁତ ନଲେଜ୍ ଅଛି ତମେ ତମର ମ ମତାମତ ରଖୁନ ପ୍ରଥମେ ତମର ମତାମତ ରଖିବା ପୂର୍ବରୁ ମୁଁ ଆଇଟମ୍ ଟା କହିଦେଉଚି ଶୁଣ। ଆମେ ଭାତ ଟିକେ ତ କରିବା ଭାତ କରିବା ନା ଜିରା ରାଇସ୍‌ କରିବା?
ମୋ ମତରେ ଜିରା ରାଇସ୍ ଭଲ ରହିବ। କାହିଁକି ନା ସେ ସରୁ ହୋଇଥାଏ ଆଉ ଖାଇବାକୁ ମଧ୍ୟ ବହୁତ୍ ଟିକେ ସ୍ଵାଦ ଲାଗିଥାଏ।
ଆଚ୍ଛା ଆଚ୍ଛା ତାହେଲେ ଭାଇ ଭାତ ଏବଂ ଜିରା ରାଇସ୍ ମଧ୍ୟରେ ଫରକ ଟା କଣ?
ଭାତ ର ଭାତ ଆମେ ଯାହା ନର୍ମାଲି ଖାଇଲେ ଜିରା ସେଥିରେ ଜିରା ଦେବା ଏବଂ ସ୍ୱା ଟିକେ ଜିରା ଦେବା ଦ୍ଵାରା ତାର ତ ଆ ଫେବର୍ ଟା ବହୁତ୍ ବଢିଆ ଆସିଥାଏ ଏବଂ ଖାଇଆକୁ ମ ସ୍ଵାଦ୍ ବହୁତ୍ ଟେଷ୍ଟି ଲାଗେ।
ଆଚ୍ଛା ତାହେଲେ ଆମେ ଜିରା ରାଇସ୍ ଟା ବନେଇବା ଠିକ୍ ଅଛି। ଜିରା ରାଇସ୍‌ ତା ପରେ ଡ଼ାଲି।
ଡ଼ାଲି ମୁଁ ବଦଳେ ମୁଁ ଭାବୁଛି କଣ ଡାଲ୍ ଫ୍ରାଏ କରିଦେବା।
ଡାଲ୍ ଫ୍ରାଏ ଭାଇ ଡାଲ୍ ଫ୍ରାଏରେ ଆଉ କଣ ଅଲଗା ହବ କି ତଡ଼କା ଟିକେ ଲାଗିବ ନା?
ହଁ ସେଠାରେ ତଡ଼କା ଲାଗିବେ ଏବଂ ଏକ ହେଙ୍ଗୁ ପକେଇକି ଏକ ବହୁତ୍ ବଢ଼ିଆ ମସଲା ମଧ୍ୟ ଖାଦ୍ୟ ହବ‌।
ଆଚ୍ଛା ତାହେଲେ ଡାଲ୍ ଫ୍ରାଏ ଟା କରିଦବା ଜିରା ରାଇସ୍‌ କୁ ଡାଲ୍ ଫ୍ରାଏ। ଠିକ୍ ଅଛି ଆଉ ଆମେ ଯେହେତୁ ଚିକେନ୍ ତରକାରୀ ଗୋଟେ କରିବା। ଆଉ ଚିକେନ ତରକାରୀ କରିବା ଏବଂ ପନିର ଟା ନ କଲେ ଭଲ ଲାଗିବନି ତେଣୁକରି ଭାତ ଉ ଜିମ ଜିରା ରାଇସ୍ ଏବଂ ଡାଲ ଫ୍ରାଏ କରିବା ଚିକେନ ତରକାରୀ ଟା କରିଲା ପରେ ପୁଣି ପନିର ଖୁର୍ମା ତରକାରୀ ଟା କରିବା। ତାପରେ ମୁଁ ଭାବୁଛି ସାଲାଟ୍ ଟିକେ କରିକି ଆଉ ମିଠା ଭା ମୁଁ ଭାବୁଛି ଛେନା ପୋଡ ଆ ଗୋଟେ ପାଖାପାଖି ଗୋଟେ ଅଧେ କିଲୋ ନେଇ ଗଲେ ଦଶ ଦଶ ଲୋକ କୁ ହେଇଯିବ।
ହଁ ହଁ ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣ ନିରାମିଷ କେତେ ଜଣ ଆମିଷ ଅଛନ୍ତି?
ଉ ମୁଁ ଆମେ ଦଶ ଜଣ ଯେହେତୁ ଯାଉଛୁ ଆଠ ଲୋକ ନିରାମିଷ ଆଠ, ଲୋକ ଆମିଷ ଖାଆନ୍ତି ସରି। ଆଠ ଲୋକ ଆମିଷ ଖାଆନ୍ତି ଏବଂ ଦୁଇ ଲୋକ ନିରାମିଷ ଆଉ। ତାଙ୍କ ନୁ ତାଙ୍କେ ପନିର ବି ଖାଇବେ ଆଉ କଣ କରିବା ନହେଲେ ଯଦି ଚିପସ୍‌ ଫିସ୍‌କଣ ଟିକେ କରିଦେବା? ତାହେଲେ ତାଙ୍କୁ ବହୁତ ଆଇଟମ୍ ଅଲଗା ଟିକେ ଆଇଟମ୍ ଖାଇବାକୁ ମିଳିବ।
ହଁ ହଁ ଏହା ତ ବହୁତ ବଢିଆ କଥା। ଆମେ ଆମିଷ ଖାଇବା ସେମାନେ ନିରାମିଷ ଖାଇବେ ତାଙ୍କ ପାଇଁ ତ କଣ ଟିକେ କିଛି ସ୍ପେଶାଲ୍ ହବା ଦରକାର କି ନାଇ?
ଆଚ୍ଛା ତାହେଲେ ଆମେ ଆଉ କଣ ଅଲଗା କରିବା କୁହନ୍ତୁ?
ମୁଁ ଭାବୁଛି ମହ ପନିର ତ ଖୁରୁମା, ପନିର ଖୁରୁମା ସ ସବୁଦିନ ଖାଉଛନ୍ତି ତାଙ୍କ ହଁ ଭାଇନା ଟିକେ ମସରୁମ୍‌ମସଲା କରିବା କି?
ହଁ ମସୁରୁମ୍‌ମସଲା ଟା କଲେ ମଧ୍ୟ ଭଲ ହେବ ମସୁରୁମ୍ ମସଲା ଭାଇ ରେସିପି ଟା ମୁଁ ଜାଣିନି। ତମେ ଯଦି ହବ ବୋଲେ ରାନ୍ଧି ଦେବ?
ହଁ ମସରୁମ୍ ମସ୍‌ଲା ତ ମତେ ବନେଇ ଆସେ। ମୁଁ ଆରାମ୍‌ସେ ବନେଇ ପାରିବି। ହେଲେ କଣ କହୁଛ କେବେ କରିବାର କିଛି କେଉଁ ତାରିଖରେ କରିବା ବୋଲି ପ୍ଲାନ୍ କରିଛ?
କେଉଁ ତାରିଖରେ ଭାଇ ଆମେ ଭାବିଛୁ ଅଗଷ୍ଟ ବାର ତାରିଖରେ ଯେହେତୁ ସମସ୍ତେ ଅଗଷ୍ଟ ମାସ ହେଲେ ଗାଁ କୁ ଫେରିବି ଠିକ୍ ଅଛି ଆମେ ମଧ୍ୟ ବାହାରକୁ ପଳେଇ ଆସିଛୁ ଠିକ୍ ଅଛି। ଆମେ ଗ ଆମେ ଗଲେ ଘରକୁ ପ୍ରାୟ ଅଗଷ୍ଟ ଚାରି କି ପାଞ୍ଚ ହେଇଯିବ ତାହେଲେ ରବି ରବିବା ରବିବାର ଦେଖିକି କି ଆମେ ଅଗଷ୍ଟ ବା ଅଗଷ୍ଟ ପାଞ୍ଚ ରବିବାର। ତ ଅଗଷ୍ଟ ବାର ବି ରବିବାର ଅଗଷ୍ଟ ବାର ରବିବାର ଦିନ କରିଶୁ କରିଶୁନି ମନ୍ଦିରରେ ଆମେ ଗୋଟେ ବଣଭୋଜି କରିବାର କଣ ମୋ ବଣଭୋଜି ତ ନାହିଁ ଗୋଟେ ଛୋଟ ଭୋଜି କରିବାର ପ୍ଳାନ୍ ଅଛି ଆଉ ଯାହା ଯାହା ଆଇଟମ‌ କଥା ହେଲେ ସେଇ ଆଇଟମ୍‌ଟାକୁ ହିଁ କରିବା।
ହଁ ଏଇଟା ତ ବହୁତ ବଢ଼ିଆ ବଢ଼ିଆ।
ଭାଇ ସ୍ ସାମାନ୍‌ କଣ କେତେ କେତେ କିଲୋ ଚାଉଳ ଏବଂ କଣ କଣ ଦରକାର ହବ ଦଶ ଲୋକ ପାଇଁ କିଛି ଆଇଡିଆ ଟିକେ ଦିଅ ଦିଅ?
ଦଶ ଜଣ ପାଇଁ ଯଦି ଜି ଜିରା ରାଇସ୍ ଆମେ କରିବା ତା ହେଲେ ପ୍ରାୟ ଦୁଇ ରୁ ଦୁଇ, ଦୁଇ କିଲୋ ହେ ହେଇଯିବ ଦୁଇ କିଲୋ ଚାଉଳ ହୋଇଯିବ। ତା ସହିତ ଆମେ ଆଠ ଜଣ ନ ନିରା ଆମିଷ ଜ ଅଛନ୍ତି? ଆ ତ ଆ ପ୍ରାୟ ଯି ଆମର ମାଂସ ତକ ତିନି କିଲୋ ଆସିଲେ ହେଇଯିବ?
ଆଚ୍ଛା।
ହଁ ଆବଂ ସେମାନେ ଦୁଇ ଜଣ ମ ସେମାନେ ଦୁଇ ଜଣ ଆମେ ଆମେ ନିରାମିଷ ବାଲା ଅଛନ୍ତି ତ। ସେମାନଙ୍କ ପାଇଁ ଛତୁ ଆଧା କିଲୋ ନେଇ ଆସିବା।
ହଁ ଛତୁଟା ଖାଲି ସେମାନଙ୍କ ପାଇଁ କରିବା କିନ୍ତୁ ପନିର ଟା ତ ସମସ୍ତଙ୍କ ପାଇଁ ହବ ନା।
ହଁ ପନିର୍ ପନିର ମୋମୋ ପନିର ଖୁର୍ମା ପନିର ଖୁର୍ମା ଆମେ ଏଥର କରିବାନି। ଆମେ ତାକୁ ପନିର ପକୋଡା କରି ନେବା ଠିକ୍ ଅଛି।
କମ୍ ହବ ନା ଅଧିକ ହବ?
ହଁ ଖର୍ଚ୍ଚ ଆଉ କେ କେ ଆଉ କେତେ ଅଧିକା ଯେ ଏଇ ପଚାଶ ସତୁରି ଟଙ୍କା ଅଧିକା ହେଲେ ଆସିବ ଆଉ କଣ କହୁଛ?
ପନିରି କେତେ କିଲେ ଆଣିବାକୁ ପଡିବ?
ପନିରି ଯଦି ଆମେ ପକୋଡା କରିବା ତାହେଲେ ତ ଆମେ ଆଗେ ଖାଇବା ନା ମୁଁ ପନିରି ଦୁଇରୁ ଜ ଦୁଇରୁ ଅଢେଇ କିଲୋ ନେଇ ଆସିବା।
ଆଚ୍ଛା ଆଚ୍ଛା ପନିରି ଦୁଇରୁ ଅଢେଇ କିଲୋ ଏବଂ ଚିକେନ ତିନି କିଲୋ। ଏବଂ ଛତୁ ଗୋଟେ ଦେଢ କିଲୋ ନା କେତେ କିଲୋ?
ତୁ ଅଧା କିଲୋ ଦି ଜଣ ନା ଅଧା କିଲୋ ଛ
ଛ ଛତୁ ଅଧ କିଲୋ ଏବଂ ଚାଉଳ ଗୋଟେ ଦୁଇ କିଲୋ ନେଇଲେ ହେଇଯିବ।
ହଁ ଏବଂ ଯାହା ରାସନ ରେ ମସଲା ମସ ହେଇଗଲା ତାର ତ କ୍ବାଣ୍ଟିଟ୍ ଅନୁସାରେ ଆସିବ ଆଉ କଣ।
ଆଉ ଆମେ ପିଆଜ ଟିକେ ଏକ୍ସଟ୍ରା ନେବାକୁ ପଡିବ ପିଆଜ ତା ତାହେଲେ କେତେ କିଲୋ ମିଳିବ? ପିଆଜ ତ କାହିଁରେ କାହିଁରେ ପଡିବ ଦେଖ ପିଆଜ ପଡିବ ଡାଲିରେ। ଚିକେନ ହଁ ତିନି କିଲୋ ପିଆ
ପିଆଜ ତିନି କିଲୋ ଚିକେ ତି ତିନି ତିନି କିଲୋ ଚିକେନରେ ପ୍ରାୟେ ଦେଢ କିଲୋ ପିଆଜ ଲାଗିବ। ଏବଂ ପନିରି ଦୁଇ କିଲୋ। ତିନି କିଲୋ ତିନି କିଲୋ ଚିକେନରେ ତିନି କିଲୋ ଚିକେନ ରେ ପନି ଏ ପିଆଜ ଦେଢ କିଲୋ ଲାଗିବ ଏବଂ ଛତୁ ମସଲା ପାଇଁ ହା ଆଧା କିଲୋ।
ଚାରି କିଲୋ ପାଖପାଖି ପିଆଜ ନେଇ ଆସି
ହଁ ସାଲାଡ ମଧ୍ୟ କରିବା ନା ସାଲାଡ ତ ମେଇନ ଆଗ ଦହି ତରକାରୀ ଦେଲେ ଦହିଟା ଗୋଳେଇକି ଖାଇଲେ ହିଁ ଅସୁ ପୁଲାଉ ସୁଆଦଟା ଆସେ।
ହଁ ହେଲେ ଦ ଏହାରେ ଦହି ସାଲାଡ ଗୋଟେ ମଧ୍ୟ ଆଡ଼ କରାଯାଉ।
ହଁ ଦହି ସାଲଡ ମଧ୍ୟ କରିବା ନା ମୁଁ ତ ପ୍ରଥମରୁ ହିଁ କହିଛି ଦହି ସାଲାଡ କରିବା ବୋଲି।
ଓହୋ ମୁଁ ଶୁଣି ନଥିଲି ଭଲସେ ମତେ ଶୁଭାଯାଇ ନଥିଲା ତ। ହେଲେ ଦହି ସାଲାଡ ମଧ୍ୟ କରିବା। ଦହି ସାଲାଡ଼ ମଧ୍ୟ କରିବ। ହୁଁ।
ତାହେଲେ ପିଆଜ ଗୋଟେ ଆଉ ରହିଲା ଆଉ ବାକି ଯଦି ଦହି ଗୋଟେ କେତେ ପ୍ୟାକେଟ୍ ନେବା ଦହି ଗୋଟେ ତିନିରୁ ଚାରି ପ୍ୟାକେଟ୍ ନେଲେ ହେଇଯିବ ମୁଁ ଭାବୁଛି ଆଉ।
ହେଲେ ଆମର ତ ସବୁ ଆଇଟ୍କ ଆଇଟମ ଡିସ୍କସନ୍ ହେଇଗଲା। ଆଉ କଣ ରହିଲା କି ହେଲେ ପଇସା ପଇସା କାହାକୁ କେତେ ମୁଣ୍ଡ ପିଛା ପକେଇବା? ମୁଣ୍ଡ ପିଛା ପାଂଶହ ଲେଖାଏ ଆଦାୟ କରିଦବା।
ମୁଁ ଉ ଭାବୁଛି ପାଂଶହ ଲକା ଆଦାୟ କଲେ କମ ପଡିବ କାରଣ ଚିକେନ ଫିକେନ ସବୁ ଆସିବ ନା। ତ ମୁଁ ମୁଁ ଗୋଟେ କାମ କରୁଛି ବସିକି ଏବେ ହିସାବ କରିଦଉଛି ହିସାବ କରିଲା ପରେ ମୁଁ ଆମ ଦଶ ଜଣଙ୍କର ଗୋଟେ ଗ୍ରୁପ ବନେଇକି ସେ ଗ୍ରୁପ କୁ ଛାଡିଦେବି ଠିକ୍ ଅଛି?
ହଁ ହଁ ହଁ ଏଇଟା ତ ଗୋଟେ ବଢିଆ ସମସ୍ତଙ୍କ ପାଖରେ ହିସା ରହିବ ପଛେ କିଏ କହିବେ କିଏ କହିବେନି। କେହି କହିବେ ନାଇଁ କି ଆମର କମ୍ ପଡିଲା। କି ଅଧିକା ପଡ଼ିଲା। ହଉ ଠିକ୍ ଅଛି। ମୁଁ ତମକୁ ପରେ କଥା ହଉଛି ଶୁଭାଂଶୁ।
ହଉ ଠିକ୍ ଅଛି ମୁଁ ମୁଁ ମଧ୍ୟ ତମୁକୁ ହଁ ହଉ ଠିକ୍ ଅଛି ରଖିଲି।
ହଁ।
ହଉ ଭାଇ ଠିକ୍ ଅଛି। ହଁ ଭାଇ।